ହଉ।
ଭାଇ କୁହନ୍ତୁ?
ଆଉ ଭାଇ କଣ କରୁଚନ୍ତି? ଆଉ ଏମିତି ସାଉଣ୍ଡ ଆଉଚି ଗୋଟା?
କି ସାଉଣ୍ଡ?
ଖସ୍ ଖସ୍ ର।
ନାଇଁ ଭାଇ ଏଇଠି ଫ- ଫ୍ୟାନ୍ ପବନ ଟା ଶୁବୁଥିବ।
ଓହୋ ଆଛା ଆଛା, ଆଉ ଖାଇ ସାଇଲେଣି?
ନାଇଁ ଏଇନା ବସିକି କୁର୍କୁରି ଫୁର୍କୁରି ଖାଉଚି ଆଉ।
ହୁଁ, ଆଛା ଆଛା, କୋଉଠି ଏଇନା ବଇଚନ୍ତି?
ସେଇ ଆମେ ସାଙ୍ଗ ଘରେ ବଇଚୁ, ତିନ୍ ଚାରି ଜଣ ବସିକି କଥା ହଉଥିଲୁ ଆଉ। ମୁ କହିଲି ଦେଖିଆ କଲ୍ ଟା କରିଚନ୍ତି, କଥା ହେଇଯିବା ଆଉ। ଆଉ ସକାଳୁ ସକାଳୁ ଉଠିକି କଣ କରୁଥିଲେ?
ନାଇଁ ଏ ସକାଳୁ ଉଠିଲି ଗଲି ଆମ ସାର୍ଟିଫିକେଟ ମିଳୁଥିଲା କଲେଜ ରେ
ହୁଁ ହୁଁ ହୁ
ହେଲା କଲେଜରେ ଯାଇକି ମାର୍କ ସିଟ୍ ଟା ଆଇଁଲି
ହୁଁ
ମାର୍କ ସିଟ୍ ଟା ଆଣିକି, ଏବେ ମୁଁ ଭାଇ କୁ ପଠେଇଲି ସେ ଚାକିରି ପାଇଁ ବୁଝିଲେ କି ଭାଇ କୁ ସେ ଫଟୋ ଫଟ ପଠେଇଲି ମା ସେଟୁ କହିଲେ ହଁ ଦେଖେ ମାର୍କ ସିଟ୍ ଆସିଗଲାଣି, ଚାକିରୀ କଣ ଗୋଟେ କର ଆଉ। ସେ କହିଲା ହଉ, ହଉ ତୁ ମୁଁ ଦେଖୁ କର ମୁଁ ବୁଝୁଚି ସେ ଚାକିରୀ କଥା ଆଉ।
କହ?
ବୁଝିପାରିଲେ ନା। ଆଉ ମୁଁ ଏଇ ସକାଳୁ ଖାଇଥିଲି ଭାତ, ମଟର୍ ତରକାରୀ, ଆଳୁ ଭର୍ତ୍ତା, ଶାଗ ମୁଗ ଡାଲମା ଏମିତି ସବୁ ଖାଇଥିଲି ଆଉ ବୁଝିଲେକି।
ହଁ ଆମ ଗାଁ ରେ ତମର ଗୋଟେ ଆମ୍ବ ବାରି ଅଛି?
ହୁଁ ଆମ୍ବ ବାରି ଅଛି ବା।
ଆମ୍ବ କେତେ କଣ ହେଇଥିଲା ଏଥର?
ଆମ୍ବ ବହୁତ ହେଇଥିଲା ମାନେ ଯେତିକି ହବା କଥା ସେତିକି କମ୍ ହେଇ ଥିଲା ଆଉ ମାନେ ହେଇଥିଲା ଆମ୍ବ କିନ୍ତୁ ମାଙ୍କଡ ଗୁୁରା ସବୁ ଯୋଉ ଆସି କି ଦୁର୍ଦ୍ଦଶନ କଲେଣି। ସେ ମାଙ୍କଡ଼ ଗୁରା ଆସିକି ଆମ୍ବ ଫାମ୍ବ ଗୁରା ସବୁ ଖାଇଖୁଇ ଦେଲେ। ଆଉ ଯେତିକି ଖାଇଲେ ଆ ଆହୁରି ଅଧିକା ନଷ୍ଟ କରିଛନ୍ତି ଆଉ ଖଣ୍ଡିଆ କରି ସବୁ ଫୋପାଡି ଦେଇଛନ୍ତି ଆଉ।
ତାଙ୍କର ତ କାମ ସେୟା ସିଏ ଖଣ୍ଡିଆ କରି ଫୋପାଡିବେ ଖାଇବେନିି ଜମା ଆଉ।
ହୁଁ ଖାଇ ଦିଅନ୍ତେ କିଛି ନାହିଁ କିନ୍ତୁ ଖଣ୍ଡିଆ କରୀକି ଯୋଉ ଗୁରା ଫଟେଇଲେ ଫୋପାଡ଼ିଲେ ଲୋଭ ଲାଗୁଛି ନା ତାକୁ ଦେଖିକି।
ଆଉ ବାରିରେ କଣ କଣ ଲଗେଇଚ?
ବାରରେ ଆମର ଟମାଟର, ଭେଣ୍ଡି, ଗାଜର
ହୁଁ।
ଆଉ କମଳା ଗଛ ତ ଅଛି ଆଉ ଲେମ୍ବୁ ଗଛ ଥରେ ଲେମ୍ବୁ ବି ଫଳିଲାଣି ଇତ୍ୟାଦି-ଇତ୍ୟାଦି ସାମଗ୍ରୀ ସବୁ ଲାଗିଛି ଆଉ ବୁଝିଲେକି।
ହୁଁ ଘରେ ଖାଇବା ପାଇଁ ଆଉ।
ହୁଁ-ହୁଁ ସେଇ ଘରେ ଖାଇବା ପାଇଁ ଆଉ। ଆପଣ ଖିଆପିଆ କଣ କରିଥିଲେ? ଆପଣ ଖିଆପିଆ କଣ କରିଥିଲେ?
ମୁଁ?
ଆଜ୍ଞା।
ସକାଳେ ଉଁ ଉଁ ଖାଇଥିଲି କ୍ଷୀର ବିସ୍କୁଟ ଆଉ ଗାଧୁଆବେଳେ ଖାଇଥିଲି ଭାତ, ଡାଲମା ଶାଗ ଭଜା।
ଆଚ୍ଛା ହୁଁ।
ଇଏ ଭାଜି ଆଉ।
ଓହୋ ଆଚ୍ଛା ଭଲ ଖାଦ୍ୟ ତ ଆପଣ ଖାଇଛନ୍ତି ଆଜି।
ଭଲ କଣ ଘରେ ଡେଲି ଯାହା ଖାଇବା କଥା ସେଇଆ ଖାଇଛୁ ଆଉ।
ହୁଁ ଯଅ ଆମ ଆଗ ଯୋଉ ଆପଣଙ୍କ ଆଡେ ବର୍ଷା ପକଉଥିଲା?
ହୁଁ ଆଜି ସକାଳୁ ତ ବର୍ଷା ହଉଛି ଯିମ ଯାଇ ପାରିଲିନି ସକାଳୁ ଆଉ।
ହୁଁ-ହୁଁ ସେଆ ମୁଁ ବି ଯିମ୍ ଯାଇଥାନ୍ତି ଭାବୁଥିଲି ବର୍ଷା ଯୋଉ ପକେଇଲା। ଆଉ ଯାଇ ହେଲାନି ବର୍ଷ ଆଜ୍ଞା।
ସକାଳେ ଆସୁଛନ୍ତି?
ନାଇଁ ସକାଳୁ ଆସୁନି ଏଇ ହଁ ଚାରଟା ବେଳୁ ଆଉଛି ଚାରଟା ବେଳୁ କିନ୍ତୁ ଆମର ଏଠି ବର୍ଷା ଯଦି ଜୋର ପକେଇଲା ଆଉ ଯାଇପାଇଲିନି।
ହୁଁ-ହୁଁ ଚାରିଟା-ଚାରିଟା ବେଳକୁ ତ ମୁଁ ଆଇଥିଲି।
ଓହୋ ଆ ରେ ବର୍ଷା ପକଉନଥିଲା କି ସାଡେ?
ହୁଁ ପକଉଥିଲା ହାଲକା-ହାଲକା।
ଉୁଁ ହୁଁଁ ନାଇଁ ମୁଁ ସକାଳୁ ବହୁତ ଓଦା ହେଇଥିଲି ନା ଉଁ କଲେଜ ଫଲେଜ୍ ଯିଏ ଯାଇଥିଲି ଆଜି ସକାଳେ ଯେମତିଆ ବର୍ଷା ପକଉଥିଲା ଉ ହୁ ବହୁତ ଓଦା ହେଇଥିଲି ଆଉ ସେ ସକାଶେ ଆଉ ଗଲିନି ଯିମ ଆଉ ଥଣ୍ଡା ଫଣ୍ଡା ହେଇଯିବ ଯଦି ଆଉ ଯାଇ ହବନି। ଉଁ ହୁଁ-ହୁଁ ସେଇଥିପାଇଁ ଆଉ ଯିମ ଫିମ ଗଲିନି ଆଉ।
ଆଉ ତମେ ଯିମ ଯାଉଛ କି ସପ୍ଲିମେଣ୍ଟ ନଉ ନା?
ନାଇଁ-ନାଇଁ ମୋର ସପ୍ଲିମେଣ୍ଟ କିଛି ନାହିଁ ମୋର ଯାହା ଯେତିକି ହବ ଓରିଜିନାଲରେ ହବ। ସପ୍ଲିମେଣ୍ଟ ବି ଦରକାର କିନ୍ତୁ ଉଁ।
କ୍ରିଏଟିନ୍ ଫ୍ରିଏଟିନ୍ କିଛି ନଉନା?
ନା କ୍ରିଏଟିନ୍ ପ୍ରୋଟିନ ମୁଁ କିଛି ନଉନି।
କ୍ରିଏଟିନ୍ ଟା ନଉନା।
ହୁଁ ଭାବୁଚି କ୍ରିଏଟିନ୍ ଟା ନେବି ବୋଲି କ୍ରିଏଟିନ୍ ଟବା ଏବେ କେତେ କଣ ପଡୁଚି?
ଆଠ ଶହ ଟଙ୍କା ଭଳିଆ ପଡିବ।
ସେ ଆଠଶହ ଟଙ୍କା ମାନେ ନଅଶହ ଟଙ୍କା ପାଖାପାଖି ଆଉ ବୁଝିଲେ।
ହଁ ହଁ ହଁ।
ଉଁ ହୁଁ।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
ଆଉ ତା ଦେହରେ କଣ କଣ ସବୁ ରହୁଚି ଇନଗ୍ରିଡେଣ୍ଟ ସବୁ?
ମୁଁ ସେ ସେଗୁଡା ତ ମୁଁ ଜାଣିନି। ଉଁ କିନ୍ତୁ ଷ୍ଟ୍ରେଥ ମାନେ ବଢେଇବ ତମକୁ ଦି ତିନିଟା ସ ତାର ତମ ଷ୍ଟ୍ରେଥ ବଢିବା ଜଣା ପଡିଯିବ। ଷ୍ଟ୍ରେଥ ବଢିବ ମସଲ ବି ଟିକେ ବଡ ବଡ ଲାଗିବ ତମକୁ।
ଆଚ୍ଛା ସେ ଡବା ।
ମୁଁ ଜାଗା କହିବି ଯିବେ ନେଇ ଆସିବେ।
କୋଉଠି କହୁନାହାନ୍ତି?
ଉଁ ଜାରେକା ରେ ଗୋଟେ ଜାଗା ଅଛି ହେଲା କି।
ଆଚ୍ଛା।
ମୁଁ ତମକୁ ତାଙ୍କ ନମ୍ବର ଦେଇଦେବି। ତାଙ୍କୁ କଲ୍ କରିବେ ସେ ଜାଗା କହିଦେବେ ଯିବେ ନେଇଆସିବେ। ବହୁତ ମାନେ କମ୍ ପ୍ରାଇସରେ ମିଳିବ।
ଆଚ୍ଛା ଆଚ୍ଛା ଭଲ।
ହୁଁ ହୁଁ ମୁଁ ତ ଆଣୁଚି ସେଠୁ।
ଆଚ୍ଛା ଆଚ୍ଛା ଆ ଯେହେତୁ କହୁଛନ୍ତି ଭଲ ତାହେଲେ ମୁଁ ଯାଇକି ନେଇ ଆସିବି ଆଉ।
ତିନିଟା ତିନିଟା ଖଣ୍ଡେ କ୍ରିଟିନ୍ ଆଣିଚି।
ହୁଁ।
ଆଉ ଗୋଟେ ସାଙ୍ଗ ଆଣିଥିଲା ଗୋଟେ କ୍ରିଏଟିନ୍ ଆଣିଥିଲା ଆଉ ଗୋଟେ ଆଇସୋଲେଟ ନୁଟ୍ରିସନର। ତାପରେ ଆଉ ଜଣେ ବି ଆଣିଥିଲା ଗୋଟେ କ୍ରିଏଟିନ୍। ରିଡୋକ୍ ନ୍ୟୁଟ୍ରିସନ୍।
ଓହୋ।
ଆଇସୋଲେଟ୍ ଆଇସୋଲେଟ୍।
ଆଚ୍ଛା ଆଚ୍ଛା।
ଏଟା ପ୍ରୋଟିନ ଟା।
ଓ ହଉ।
ଆ ମୁଁ ଏବେ ଆଣିଚି ପହର ଦିନ ଆଣିଥିଲି ଏବେ ପ୍ରୋଟିନ ବଗେରା ସବୁ ଆଣିଥିଲି। ପ୍ରୋଟିନ୍, ପିଅର କଡ, କ୍ରିଏଟିନ୍ ସବୁ ନେଇକି ଆଇଚି।
ଆଚ୍ଛା ଆଚ୍ଛା ମୁଁ ଗୋଟେ ଜାଣିଚି ପ୍ରୋଟିନ୍ ସେଟା ହଉଛି ୱେବ
ହୁଁ ୱେ ପ୍ରୋଟିନ୍ ଆଇସୋଲେଟ ଦିଟା ଅଛି ଆଇସୋଲେଟ୍ ୱେବ ଅଛି ଆଉ ଖାଲି ୱେ ଅଛି। ।
ହୁଁ ୱେ ପ୍ରୋଟିନ୍ ଟା କଣ ଭଲ ଟା?
ହୁଁ ୱେଟ ୱେଟ୍ ଗେନ୍ କରିବା ପାଇଁ ଠିକ୍ ଠାକ୍ ହବ। ଠିକ୍ ଠାକ୍ ମାନେ କଣ ଭଲ।
ୱେଟ୍ ଗେନ୍ କରିବା ପାଇଁ ଆଚ୍ଛା ହୁଁ।
ୱେବ ପ୍ରୋଟିନ୍ ଟା ଯୋଉଟା ସେଟା ମାନେ ଟିକେ କମ୍ ପ୍ୟୁରିଫାଏ। ଆଇସୋଲେଟ୍ ଯୋଉଟା ସେଟା ବହୁତ ଅଧିକ ପ୍ୟୁରିଫାଏ ହେଇକି ଆସେ। ପିଅର ପ୍ରୋଟିନ୍ ଟା। ଏ ଯୋଉ ଯୋଉ ଶୁଣୁନାହାନ୍ତି ଯୋଉ ୱେ ପ୍ରୋଟିନ ଯୋଉଟା ସେଥିରେ ଗୁଡ ଗୁଡ ଫ୍ୟାଟ ଟିକେ ଅଧିକା ରହିବ। ଆଉ ଯୋଉଟା ଆଇସୋଲେଟ ଯୋଉଟା ସେଥିରେ ଟିକେ ଗୁଡ୍ ଫ୍ୟାଟ କମ ରହିବ। ନା ଫ୍ୟାଟ ଭର୍ସନ ବହୁତ କମ ରହିବ।
ଓହୋ। ଆଚ୍ଛା ଆଚ୍ଛା ସେଟା ଆଇସୋଲେଟ ତା
ହୁଁ ଯାଟ୍
ଆଇସୋଲେଟ୍ ଯୋଉଟା କହୁଛନ୍ତି ସେଇଟା ତାହେଲେ ମାନେ ଅଧିକା ମସଲ୍ ମାସ୍ ଟା ବଢେଇ ହବ ନା କଣ କହୁଛନ୍ତି?
ଆଇସୋଲେଟ ଟା ୱେ ଠାରୁ ଟିକେ ଅଧିକା ପଇସା ପଡି଼ବ କିନ୍ତୁ।
ୱେବ୍ ଠୁ ଟିକେ ଅଧିକା ପଇସା ପଡି଼ବ ଆଚ୍ଛା ଆଚ୍ଛା।
ଆଇସୋଲେଟ୍ ଦିଇ କିଜିଆ ରଖୁକି ତମେ ଯିବ। ପାଖାପାଖି ଦଶହାରେ।
ଓହୋ।
ଆଉ ୱେଟା ହେଇଯିବ କେତେ ଆଠ ହଜାର ଭିତରେ ହେଇଯିବ ସାତ ହଜାରେ ଆଠ ଆଠ ହଜାରେ ଭିତରେ ହେଇଯିବ।
ଆଚ୍ଛା ଆ ଆପଣଙ୍କ ମତରେ କୋଉଟା ଭଲ ହବ?
ଯଦି ତମେ ଟିକେ ସ୍କିନି ଆଉ ମାନେ ଅଛି ମାନେ ବହୁତ୍ ପତଳା ଟିକେ ଅଛ କି ସ୍କିନି ଅଛ ତାହେଲେ ତମେ ହ୍ୱେ ନିଅ ଯଦି ଟିକେ ଫ୍ୟାଟ୍ ପ୍ୟାଟ୍ ଅଛି ବଡିରେ ତାହେଲେ ଆଇସୋଲେଟ୍ ନିଅ
ଆଚ୍ଛା ବଡିରେ ତ ମୋର ଫ୍ୟାଟ୍ ଅଛି।
ହୁଁ ଆଇସୋଲେଟ୍ କଣ୍ଟିନ୍ୟୁ କର ଗୋଟେ ଦି ଟା ଆଇସୋଲେଟ୍ ଲେଟ୍ କଣ୍ଟିନ୍ୟୁ କରିକି କାର୍ଡିଓ ଫାର୍ଡିଓ କର ଫ୍ୟାଟ୍ ପୁରା ଲସ୍ ହେଇଯିବ ଟିଲ୍ କାର୍ନିଟିନ୍ ବି ନିଅ
ଆଚ୍ଛା ମାସେ ଭିତରେ ଫାଟ ଲସ୍ ହେଇଯିବ?
ତମ ମାନେ ତମ ଡାଇଟ୍ ଆଉ ତମ ୱାର୍କ ଆଉଟ୍ ତାମେ ମାନେ କେମତି କର ସେ ତାକୁ ନେଇକି କରିବ ମାନେ ଲସ୍ ହେଇଯିବ।
ଓହୋ ଏମିତି ତାହେଲେ।
ଯଦି ଗୋଟେ ଭଲ କୋଚ୍ ଗଡେନ୍ରେ ତମେ ୱାର୍କ ଆଉଟ୍ କରିବ ସେମତି ତାହେଲେ ଗୋଟେ ଦି ମାସରେ ତମର ଯେତିକି ଯଦି
ଅଳ୍ପ ଫ୍ୟାଟ୍ ଥିବ ତାହେଲେ କଟିଯିବ ଯଦି ଟିକେ ଅଧିକା ଥିବ ତାହେଲେ ଟାଇମ୍ ଲାଗିବ ଦି ତିନି ମାସେ ଲାଗିବ
ଓହୋ।
କିନ୍ତୁ କମିଯିବ।
ହୁଁ।
ଆପଣ କଣ କହୁଛନ୍ତି ଯାଇକି ଆଣିବେ?
ହୁଁ ଆପଣ ତ କହୁଛନ୍ତି ମୁଁ ଯାଇକି ଭାବୁଛି ସେ ଯାଇ ଆଣିକି ଆଣିକି ଖାଇବି ଆଉ
ହୁଁ
ହୁଁ। ସେ ଆଣିକି ପାଞ୍ଚ ଛଅ ମାସେ ଖଣ୍ଡେ କଣ୍ଟିନ୍ୟୁ କରିବି ବୁଝିଲେ କି
ନିଶ୍ଚିତ ଦି କିଲିଆ ଯଦି ତମେ ଦିଟା ନେଇଆସିବ ଗୋଟେ ଦି କିଲିଆ ଗୋଟେ ନେଇଆସ କେତେ ଦି ମାସ ପଳେଇବ
ଆଚ୍ଛା।
ଷାଠିଏରୁ ଛଅଷଠି ସ୍କୁପ୍ ପାଖାପାଖି ରହିବ ଆଉ ଇ
ଓହୋ ତା ହେଟା କେମିତି କଣ ପିଆହବ?
ନାଇ ଅଢ଼େଇଶହ ଏମ୍ ଏଲ୍ କ୍ଷୀର ହଉ ଅଢେଇଶହ ଏମ୍ ଏଲ ପାଣି ହଉ ମୁଁ ତମକୁ ଇଏ କହିବି କି ଯଉ ପାଣିରେ ନିଅ ନହେଲେ କ୍ଷୀରରେ ନେଲେ ତମେ ଡାଇଜେଷ୍ଟ୍ କରିପାରିବ ତାହେଲେ କ୍ଷୀରରେ ନିଅ କିଛି ନାହିଁ।
ତମେ ପାଣିରେ ନିଅ
ଆଚ୍ଛା ଆଚ୍ଛା ଆପଣ କୋଉଠୁ କିଣିୁଛନ୍ତି ପାଣିରେ ନା?
ମୁଁ ପାଣିରେ ପିଏ। ମୁ କ୍ଷୀରରେ ପିଇଲେ ବି କିଛି ନାହିଁ ମୋର ଡାଇଜେଷ୍ଟ୍ ହେଇଯିବ ମୁଁ ଯାହା ଖାଉଛି ଡାଇଜେଷ୍ଟ୍ ହେଇଯାଉଛି।
ହଁ ମୋର ତ ଡାଇଜେଷ୍ଟ ହେଇ ଆଉ ସବୁ କିଛି ମୁଁ ତ ପେଟ ପଟ କି
ନର୍ମାଲ କ୍ଷୀରଟା ଖାଲି ସେମତି ପିଦିଏ।
ଓହୋ ଆଚ୍ଛା ଆଚ୍ଛା।
। ଆଉ କୁହନ୍ତୁ।
ମୁଁ ଭାବୁଛି ସେଆ କରିବି ଆଉ। କ୍ଷୀରରେ ପିବି ନହଲେ ମୁ କ୍ଷୀର ଦି ତି ଦି ତିନ୍ ଥର ଟ୍ରାଏ କରିବି ବୁଝିଲି କି ଯଦି ଡାଇଜେଷ୍ଟ ନ ହେଲା ପାଣି ପିଇବି ଆଉ।
ହୁଁ ନିଶ୍ଚିତ।
ହୁଁ ହୁଁ। ଆଉ ତାହେଲେ ଭଲ ହେ ପ୍ରୋଟିନ୍ ଟା କୋହୁଛନ୍ତି ନାଇଁ।
ହୁଁ ହୁଁ।
ପ୍ରାଇଜ ଆମର ରହିଯିବ।
ଯୋଉ ପ୍ରୋଟିନ ନେଲେ ଆସିକି ସେ ହୋଉଛି ଦେହ ପା ଖରାପ୍ ହୋଉଚି ହେଲାକି। ସେଟା ସେମିତି କିଛି ନୁହଁ ପ୍ରୋଟିନ ଟା ମାନେ କିଛି ଖରାପ୍ ଜିନିଷ ନୁହେଁ।
ନାଇଁ ନାଇଁ ଶୁଣୁ ଶୁଣୁ ମୁଁ ଯେତିକି ଜାଣିଛି ପ୍ରୋଟିନ ଟା ଯଦି ଦେହକୁ ଯିବ ଯାହା ଦେହକୁ ଯାଉଥିବ ସେଇଟା ତାହେଲେ ଭଲ ଆଉ ଯାହା ଦେହକୁ ଯଦି ଯିବନି ପ୍ରୋଟିନ ଟା ଆଉ କଣ ହବ ଖରାପ ହବ ନା ନାଇ ତା ଶାଢ଼ି ପିକ୍ ଟା ବି ଦେଖେଇବ।
ଯାହା ଦେହରେ ଉବାନ୍ତ ଅଛି ଗାଇ ମାନେ ପ ପଶୁ ଠାରୁ ତିଆରି ହେଉଥିବା ଗାନେ କ୍ଷୀର ରୁ ତିଆରି ହୋଉଛି କ୍ଷୀର ଟା କୋଉଠୁ ମାନେ ଗୋଟେ କ୍ଷୀର ରୁ ତିଆରି ହୋଉଛି ଯଦି ସେ କ୍ଷୀର ରେ ଯଦି ଯୋଉଟା ତିଆରି ହୋଉଛି ଯୋଉ ପ୍ରୋଟିନ ଟା ସେଟା ଯଦି । ତାହେଲେ ଗୋଟେ ପ୍ଲାଣ୍ଟ ପ୍ରୋଟିନ୍ ବି ଆଉଚି ସେଟା ନିଅ। ।
ଆଚ୍ଛା ଆଚ୍ଛା ହଉ ଭାଇ ହଉ ଭାଇ ମୁଁ ଭାବୁ ସେ ଆଣିବି ଆଉ।
ହଉ ମୋର ଟିକେ କାମ ଅଛି ମୁଁ ଟିକେ ଆସୁଛି ତମକୁ କଲ୍ ବ୍ୟାକ୍ କରବି ଆଉ ଟିକେ ପରେ ଆଉ।
ହଉ ହଉ ମୋର ବି କାମ ଅଛି ମୁଁ ଟିକେ ଯାଉଛି ବୁଝିଲେ କି।
ହଉ।